ହୁଁ ଉଁ
କଣ କରୁଛ?
ଏ ଏଇଠି ଛାତ ଉପରେ ବସିଛି ଆଉ
ଓହୋ, ଆଉ କଣ ଖାଇଛ?
ଆଜି ହେଇଥିଲା ଭାତ, ଡାଲି, ଚିକେନ ଆଉ ଅଣ୍ଡା ତରକାରୀ।
ଆଉ ତାହେଲେ କେତେ ପ୍ରକାର ଆଇଡମ୍ କରିଦେଇ
ଚିକେନ ମୁଁ ଖାଉନି ପରା, ଅଣ୍ଡା କରିବିନି ମୋ ପାଇଁ ମୁଁ ତ ମେନ।
ହୁଁ ହ। ଚିକେନ ଦବେ ମାନେ ଟୋଟେଲ ଖାଉନୁ କିଛି?
ଏ ଚିକେନ କଷାରେ ତରକାରୀ ରେ ଖାଉନି ଏଇ ଚିଲି ଚିକେନ କୁ ଚିକେନ ପକଡା ହାକା ହେଲେ ଖାଇବି। ଏଠି ଥର ରୋଲ ହେକାରେ ପଡୁଛି, ନାଇଁ କଷାରେ ବି ଖାଉନି। କଷାରେ ଖାଇବି ଯେ କସାରେ କେମିତି କହିଲ ନାନ ରେ ନହେଲେ ରୁଟିରେ ଭାତରେ ନୁହଁ।
ଓ ହୋ।
ଆଉ କଣ ଖାଇଥିଲ?
ଏଁ ଏବେ ଭାତ ଖାଇଥିଲି ଆଉ।
ହୁଁ।
ହୁଁ ଏ କଲେଜ୍ ରୁ ଆସିଥିଲି ତ ଭାତ ଖାଇଥିଲି ଆଉ।
ଓ ହୋ।
କଣ କହିଲ ବର୍ଷା ହଁ ସକାଳେ ହେଇଛି।
ଏଇ ଓଳି ତ ଖରା ହେଲାଣି।
ହଁ ବା କାଲି
ଏଇଓଳି ଦେଖୁନ ଖରା ହେଇକି ହଁ ଗୋ ତମେ କେମିତି ଜାଇଁଲ ଗୋଟେ ରାତିରେ ହେଲା ବୋଲି ଶୋଇଥିଲ ତ?
ନାଇଁ ମୋ ନିଦ ଭାଙ୍ଗିଯାଇଥିଲା ସେତେବେଳେ।
ହୁଁ ନାଇଁ ମୁଁ ଯେତେବେଳେ ଗୋଟେ ରାତିରେ ସାଢେ଼ ଗୋଟେ ରେ ଉଠିଲି ନିଦ ଭାଙ୍ଗିଲା ଆମ ସ୍ୱାମୀ ଡ୍ୟୁଟି ଯିବେ ବୋଲି ଫୋନ କରିଥିଲେ ମୁଁ କହିଲି ଉଠିଲା ବେଳକୁ ମୁଁ କହିଲି କଣ ଲାଇନ୍ କଟିଯାଇଛି ମାନେ ଜିରୋ ଲାଇଟ୍ ଅଫ ହେଇଯାଇଛି।
ହୁଁ।
ମାନେ ଇନଭର୍ଟର କନେକ୍ସନ୍ ହେଇନି ନା ଜିରୋ ଲାଇଟ୍ ଟା।
ହୁଁ।
ମୁଁ କହିଲି କଣ ଜିରୋ ଲାଇଟ୍ ବନ୍ଦ ହେଇଯାଇଛି ମତେ ଡ଼ର ଲାଗିଲା ମୁଁ ତାପରେ ହେଠୁ ଦେଖିଲା ବେଳକୁ ଲାଇନ୍ କଟିଯାଇଚି ସେତେବେଳକୁ ଆଉ ତାପରେ ଦେଖିଲା ବେଳକୁ ବାହାରକୁ ଆଉ ଆସିନି ବର୍ଷା ହେଇଚି କି କଣ ଜାଣିନି ସ ସକାଳୁ ଜାଣିଲି ଯେ ବର୍ଷା ହଉଥିଲା। ଆମ ପଟେ ଲାଇନ୍ ନଥିଲା ପରା ରାତି ସାରା ଖାଲି ଯାଉଚି ଆସୁଛି ଯାଉଚି ଆସୁଚି ଏମିତି ଚାଲିଚି ପୁରା ସ
ଅବିକା ଏଠି ଦିନ ସାରା କଣ ଲାଇନ୍ ଅଛି କି ଦିନ ସାରା ବି ଖାଲି ଯାଉଚି ଆସୁଛି ଭଲରେ ନାହିଁ।
ଆମ ଆଡ଼େ ଅଛି ଲାଇନ୍ ଠିକ୍ ଠାକ୍ ଅଛି କିନ୍ତୁ କାଲି ରାତିରେ ଗୋ ଗୋଟେ ରାତି ରୁ ବର୍ଷା ହେଲା ଯେ ଆଜି ସକାଳ ଆଠଟା
ନାଁ ଆମପଟେ ସକାଳ ଆଠଟା ଯାଏ ସକାଳ ଛଅଟା ସାତଟା ପର୍ଯ୍ୟନ୍ତ ଝିପିଝିପିଝିପି ହଉଥିଲା ବେଶୀ ବି ବର୍ଷା ନାହିଁ।
ଆମପଟେ ଜୋରେ ବି ନାହିଁ ଏମତିରେ ବି ମାଟି ବି ଓଦା ନାହିଁ।
ଆମ ଆଡ଼େ ଓଦା ହେଇଛି ନା।
ହୁଁ କିନ୍ତୁ ମଝିରେ ଦିନଟେ ବର୍ଷା ହେଇଥିଲା ସେଦିନ ମୁଁ ଡ଼ଙ୍ଗା କରିକି ଭସେଇଥିଲି। ମାନେ ଏତେ ଜୋରେ ବର୍ଷା ହେଇଥିଲା ଆଉ ଏବେ କି ବର୍ଷା ଏରାକ ପାଣି ମୂଳୁରୁ କିଛି ନାହିଁ।
ବର୍ଷା ଦିନ ଷ୍ଟାର୍ଟ ହେଇଗଲା ବା।
ହଁ ସ୍ନାନ ପୂର୍ଣ୍ଣମୀ ଗଲା ପରା ଆଷାଢ଼ ମାସ ଆରମ୍ଭ ହେଲା। ଜ୍ୟେଷ୍ଠ ଶେଷ ହେଲା।
ଘରେ ସବୁ କଣ କରୁଛନ୍ତି?
ଘରେ ଶାଶୁ ଶଶୁର ଦାଣ୍ଡ ପଟେ ବସିକି କଥା ହଉଛନ୍ତି ହଲ୍ ରେ। ଆଉ ମୁଁ ଏଇଠି ଛାତ ଉପରେ ବସିଛି ଆଉ।
ହୁଁ ମୁଁ ବି ସେଇ ଛାତ ଉପରେ ହିଁ ବସିଚି ଏବେ।
ଆଷାଢ଼ ଗଲେ ଶ୍ରାବଣ ଗଲେ ଭାଦ୍ରବ କୁ ଅପେକ୍ଷା ନୁହଁ ଖୁଦୁରୁକୁୁଣି ଝିଅ ମାନଙ୍କର।
ହଁ।
ତାପରେ ଝିଅ ମାନଙ୍କର ଷ୍ଟାର୍ଟ ହେଇଗଲା ବା ପର୍ବ। ଭାଦ୍ରବ ଆଶ୍ଵିନ ରେ ଜହ୍ନିଓଷା ମାସ ଯାକ ଲାଷ୍ଟ୍ ଦିନ କୁମାର ପୂର୍ଣ୍ଣମୀ।
ହଁ ତାପରେ
ଅଲଣା ଓଷା ଏମତି ଚାଲିବ ତାପରେ ତ ଆଉ ମକର ସଂକ୍ରାନ୍ତି ତାପରେ ଏମିତି ଚାଲିବ ତ ଜାନୁଆରୀ ଆଡ଼େ ମକର ସଂକ୍ରାନ୍ତି ଆଡ଼େ ହଉଛି ବାଘମାରି ରେ ଯାତ୍ରା ହଉଛି ଆମର ସେଠି ନୁହଁ ହଟକେଶ୍ଵର ମନ୍ଦିର ଅଛି ବାଘମାରି ଗୋଟେ ଅଟରି ଅଛି ସେଠି ପାଣି ତାତୁଚି ଫୁଟୁଛି।
ହଁ ଜାଣିଛି।
ହେଇଠି ହେଇଠି ସବୁ ବର୍ଷ ଯାତ୍ରା ହଉଛି ମୁଁ ଏମିତି କୋଉ ବର୍ଷ ନାହିଁ ଯେ ଯାଇନି ସେଠିକି। ବାହାଘର ପରେ ବି ପଳେଇଛି ଦି ବର୍ଷ ଯାକ।
ଯାହା ମେମୋରିବଲ।
ଆଉ ଯିବୁନି କେଇନମ ଛୋଟବେଳୁ ଯାଇଛୁ ଯୋଉଠିକି
ହଁ।
ସେଠି ବଢିଆ ଲାଗେ ପାଣି ଯଉ ଫୁଟୁଥିବ ସେଠି ସମସ୍ତେ ଯାଇକି ପଇସା ପକାନ୍ତି।
ପଇସା ପକେଇଲେ କଣ ହବ କିଛି ତ ଲାଭ ନାହିଁ।
ପଇସା ପକେଇଲେ କିଛି ଲାଭ ନାହିଁ ଯେ ସେ ପଛରେ ଚୁମ୍ବକରେ ଆଣୁଛନ୍ତି ପଇସା ଗୁଡା ଯେ। କିନ୍ତୁ ପଇସା ଆମେ ଗୋଟେ ଠାକୁରଙ୍କ ସେ ଗୋଟେ ଠାକୁରଙ୍କ ଜାଗା କି ନାହିଁ।
ସେମିତି ହେଲେ ତ ପଇସା ପକେଇବା ପକେଇ ପୁରା ଫୁଲ ହେଇଯିବ କ ପଇସା ପକେଇ ପକେଇ।
ହଁ ପଇସା ଅବିକା ହେଟୀ କେତେ ପଇସା ବା ଚୁମ୍ବକରେ ବାହାର କରିଦଉନ୍ତି ନହେଲେ ତ କେତେ ପଇସା ହୁଅନ୍ତାଣି। ଏମତି ନାଇଁ ଯେ ପୁରା ଖାଲି କରିଦଉଛନ୍ତି କିଛି ବି ପଡିକି ରହୁଛି ସେମିତି ନା। ଆଉ ଏଠି ଯୋଉ ତରବାରଲୁ ଗୋଟେ ଗାଁଟେ ଅଛି ଆମ ଗାଁ ପାଖରେ ତରଗାକୁ ଜଉ ଗାଁ ଟା ସେଠି ମାଟି ଫୁଟୁଛି ପଙ୍କ ପଙ୍କ ଉରା। ପଙ୍କ ପଙ୍କ ଉରା ମୁକହୁଚି ମାଟି। ପଙ୍କ।
ହୁଁ
ମାନେ ନୁହଁ ତମେ ଦେଖୁଛ ଏଠି ପଙ୍କ ଗୁଡା ଦେଖା ଯାଉଛି ମାଟି ଗୁଡା ଶୁଖିଲା ମାଟି ସେଠି ଯଦି ଗୋଡ ଦବା ଏକାଥରେ ଭିତରକୁ ଗୋଡ ପଶଯିବା ଏକାଥରେ ମରିଯିବ।
ମର୍ଯ ଯଦ ହେଲେ ଭିତରେ ପୂତି ହେଇଯିବୁରା।
ପୋତିହେଇଯିବ ହେଟିକି କେହି ଯାଉନାହାନ୍ତି ସେଠି ବୁଲିବାକୁ ଯାଉଛନ୍ତି ସେଇ ଜାଗାଟାକୁ। ସେଠି ନୁହଁ ଫୁଲ ଗଛ ଏକ ଲାଗିଛି ପାଣି କୁଣ୍ଡ ଭଳିଆ ଦିଟା କରା ହେଇଛି ପାଣି ଗୁରା ବି ଫୁଟୁଛି ଏନି ଟାଇମ।
ଭଗବାନ ଦେଖିବ ବୋଲି ପୁରା ଆଶ୍ଚର୍ଯ୍ୟ ହେ
ହେଇ ଯା ତମେ ଦେଖିଲେ ଆଜି ଅଜଣା ଲୋକ ଥର ଯିବା କହିବା ଯାଉଛି ଏଠି ଝାଡା ବସିକି ଶୌଚ ହେଇକି ପଳେଇ ଆସିବି ମାନେ ସେ ଜାଗା ଗକୁ ଯିବ ଏମିତି ଜାଣିପାରିବନି କାରଣ ପାଣି କୁଣ୍ଡ ଭଳିଆ ଅଛି ସବୁ ସବୁ ଭଲ ସୁବିଧା ଅ ଛି ଯଦି ବିଲ ଭଳିଆ ହେଇଛି ନା। ହେରା ହେରା ମାନେ ଗଛ ଉଠିଛି ସବୁ କିଆ ଫୁଲ ଗଛଗା ହେଇଛି ଏଇଠି ସବୁ ମାନେ ଏତି ହେଇଛି। ମାନେ ଏମିତି ନଟି ଭଳିଆ ହେଇଛି କେହି ଜାଣି ପାରିବେନି ସେଠି ଏମିତି ପଙ୍କ ଫଙ୍କ ହେଇଛି ବୋଲି ସେଠି କିନ୍ତୁ ଗୋଡ ଦଉ ତ ଗୋଡ ପଶଯିବ ଏକାଥରେ।
ଯା ସେଇଗା ରାମାମ
ମୁଁ ଜାଣି ଆର ନୁହଁ ସେଠି ଗୋଟେ ପୋଷ୍ଟର ବାଡିଆ ସତଥା ନୁହଁ କି ଗୋଟେ ବାହାର ଲୋଗ ଆ ସେ ଝାଡା ଫାଡା ଲାଗିଲା ବା ଯିବା ଘରେ ଟିକେ।
ଯେ ସେଠି କଣ ପୋଷ୍ଟର ମାନେ ମାର ହେଇନି କି?
ନାଇଁ ଖାଲି ଲେଖାଇଛି କିଆବାଣୀ କିଆବାଣୀ ଲେଖିଲେ କିଏ ଜାଣିବ? ସେ ଜାଗା ଟା ନା କି ଆବଣୀ କି ଆବଣୀ ‌। କିଆବଣୀ ଆମେ ଏଇଠି ଶୁଣିଛୁ ଜାଣିଛୁ ବୋଲି ଆମ ଗାଁ ପାଖାପାଖି ଅନ୍ୟ ଲୋକ ଜାଣିଛନ୍ତି କି?
ସେ ଆ ତାପରେ ବି ସେଇଟା ଗୋଟେ ବାଉଣ୍ଡରୀ କରିବା କଥା।
ହଁ ଏଇଟା ବାଉଣ୍ଡରୀ ଫାଉଣ୍ଡରୀ କିଛି କରି ନାହାନ୍ତି ଖୋଲା ଜାଗାଟା ଯେମତି ବିଲ ନୁହଁ।
ହଁ।
ଏତି ବିଲ ମଝିରେ ବିଲ ମଝିରେ ଏମତି ମଝିରେ କି ନା ହେଇଛି। ତାପରେ ସେଇଟା ଗୋଟେ ଏମିତି କୁଣ୍ଡ ଭଳିଆ ଦିଟାଇଛି କୁହ ଭଳିଆ।
ହୁଁ।
କୁହ ଭଳିଆ ଦିଟା ଅଛି ତା ପାଖକୁ ଏମତି ପଙ୍କତ କତ ହେଇଇ ଚାରିପଟ ଯାକହିଁ ପ ଙ୍କ ଉରା ଖାଲି ଏମତି ଦେଖାଯାଉଛି ତମେ ସେଇଠି କିନ୍ତୁ ଗୋଡ଼ ଦଉଦଉ ପଶିଯିବ। ଟିପ ଯାଇକି ଲୋକମାନେ ଟିପ ଗଜୁଛନ୍ତି ଗୋଡ କିଏ ପକେଇବା ଗୋଡ ପକୋଉ ପୋକୋଉ ଯଦି ଗୋଡ ପଶିଯିବ।
ସେଇଲାଗିନି ଆଉ ଗୋଡ ବାହାରିବନି।
ଟିପ ଏମତି ହାତ ମାରୁଛନ୍ତି ଲୋକ ଯାଇକି ଆଙ୍ଗୁଠିରେ।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
ହଁ ହଁ ବାଡି ଯେମତି ହେଲେ ହବ ଦୂରରେ ଠିଆ ହେଇକି।
ହୁଁ ବାଇଚାନ୍ସ ଯଦି ଗୋଡ ଖସିଲା ମାନେ ଶୋଇଲା।
ହୁଁ ସେଠି ଏକାଥରେ ପୋତି ହେଇଯିବ ଏକାଥରେ। କହୁସନ୍ତି ସେଠିକି ଥରେ ଗୋଟେ ମାନେ ଆଗରୁ ରାଜାଙ୍କ ଅମଳରେ ମ।
ହୁଁ।
ମାନେ ଶଗଡ଼ ଆସୁଥିଲା ଯୋଉ ହେଠି ପଶିଗଲା ପୁରା ଆଉ ଲୋକ ଶଗଡ଼ କିଛି ବାହାରିଲାନି।
ହୁଁ।
ତାପରେ ହେଠୁ ଆଉ ଗୋଟେ ଖାଲି ଶଗଡ଼ ପୁରା ହେଲା ହେଇଟା ବି ଗଲା ପଶିଗଲା।
ହୁଁ ଏବେ ହେକରେ କିଏ ଗୋଟେ ଯିବ ବୋଲେ ତା ଅବସ୍ଥା କଣ ହବ ହେଠି। ତ ସେଠି ବାଉଣ୍ଡ୍ରି ହେରିକା କରିଦବା କଥା। ମାନେ ଦର୍ଶକ ସ୍ଥାନ ଟାଇପ ର ହେଇଯାଇଚି ନା ସେମିତି ହିଁ କିଛି
ଗମେଣ୍ଟ ର ନାଁ ହେଟା ଯାହେଲେ ଗମେଣ୍ଟ କିଛି ରି ଆକ୍ସନ ନବା କଥା କାହିଁ କହିଲ ଯେହେତୁ ଏଟା ଗମେଣ୍ଟ କାମ ହେଇଟା ତ ଗାଁ ଲୋକ କେହି କରିପାରିବେନି ନା। ନହେଲେ ସରପଞ୍ଚ ବି କରିପାରିବ ଚାହିଁଲେ ସରପଞ୍ଚ।
ହଁ ସେମାନେ ମାନେ ସେ ଲେଖା ଲେଖି କରି ଦବା କଥା ନା।
ହୁଁ ଦରଖାସ୍ତ ଦେଇକି ସେଟା ଭଲ ମାନେ ଦର୍ଶନୀୟ ସ୍ଥାନ କରିବା କଥା ଏଟା ଭଲରେ।
ହୁଁ ସେମିତି ମାନେ ସେଇଠି କାହାର ମୋଟିବି ନାହିଁ।
ହୁଁ।
ସେମିତି ଥିଲା ଲୋକ କରିସାରନ୍ତିନି ଆଜି ଯାଏଁ।
ଆ ଏଠି ଅଟ୍ରି ଯଉ ହେଟା ଆଗରୁ ନୁହଁ। ହେଟା ଦେଖିଲ ହେଟା ହେଟା ଆଗରୁ ଦେଖିଚକି କେବେ ହେଟା ଆଗରୁ ଜାନିଚ କଣ ହେଇଥିଲା ମାନେ ଏମତି ମାଟି ସାଥିରେ ରେ ସମ୍ମାନ ହେଇକି ନୁହଁ କୁଅ ଭଳିଆ ହେନ୍ତି ଥିଲା ହେଟା ଅନ୍ଧରା ଯିଏ ଯିବି ପସିଯିବ ହେଇ ଭି ଏବେ କେତେ ଉଚ୍ଚାରେ ପୁରା ଏକାଥରେ ଛାତି ଉଚାରେ ପାଚେରୀ ଚାରିପଟ ବୁଲେଇ ସନ୍ତି ତମେ ନଇଁକି ଅନେଇବ ଭଲ ହେଇଚି କି ନାଇଁ ହିନ୍ତି ଅ ନେଇଁକି ଅନେଇଲେ ଅନେଇବ। କିନ୍ତୁ ଏନ୍ତି ଯଉ ପଡିଯିବ ଯଦି ମରିଯିବନି ହେଇ ଭିତରେ ଯିଏ ପଶିଯିବ।
ସେ ଏଇଟାରେ ଆଉ କେହି ପଡିପରିବେନି ହେଇଟାରେ ପଡ଼ିଯିବେ।
ହୁଁ ହେଇଟାରେ ଆଉ କେହି ପଢିପାରିବନି। ଆଉ ଯୋଉ ଟିକି ଟିକି କୁଣ୍ଡ ହେଇଚି ଗାଧୋଇଆକୁ ହେରା ବି ଗରମ ପାଣି ଫୁଟୁଛି ନା।
ହୁଁ।
ସେଇ ପାଣିରେ ଶୀତ ଦିନେ ଯାଉସନ୍ତି ସବୁ ଗାଧେକି ଆଉସନ୍ତି ଚର୍ମ ରୋଗ ଯୋଉ ଯାହାର ଅଛି।
ହୁଁ ହୁଁ।
ହେ ଭଲ ହେଇଯିବ କହୁସନ୍ତି ହଁ ଯେ ହେଇ ପାଣି ରେ ହେଇ ପାଣିରେ ଯାଇ ସମସ୍ତେ ତେ ଗାଧଉଥିବେ ଆଉ ଟିକେ ଚର୍ମ ରୋଗ ଧରିକି ଆସିବୁ ହଠେ ଯାର ନଥିବ ବି। ଆ ଧର ଆମ ମାନଙ୍କର ଏଠି ଚର୍ମ ରୋଗ ନାହିଁ ଆମେ ଯାଇକି ହେଇ ଚର୍ମ ରୋଗୀଙ୍କ ମେଳରେ ଗାଧେଇକି ଆସ ବୁ ଆମର ଚର୍ମ ରୋଗ ଧରିକି ଆସିବୁନି ଏଇଠୁ ଭଲ ହବ କଣ କ ଧରିକି ଆସିବୁ ହେଇଠୁ।
ସେ ପାଣି ଏରେ ପୁଣି ବାହାର କରିକି ଯଦି
ଏରା ଯାଇକି କୁଳି କରିକି ହେଇଥିରେ ପକଉଥିବେ ହେଇଥିରେ ସବୁ।
ଛି।
ଏରା କିଏ ହେନ୍ତି କରିବ। ହେଇ ହଟକେଶ୍ଵର ମନ୍ଦିର ହେଇଠି ଅଛି ଠାକୁରଙ୍କର ହେଇଠି ବି ହଟ ହଟକେଶ୍ଵରଙ୍କ ମନ୍ଦିର ଅଛି ସେଇଠି ନୁହଁ ଥରେ ଚୋର ମାନେ ନୁହଁ କଣ ହେଲା କହିଲ ନାଗମୂର୍ତ୍ତି ଚୋରି କରିକି ନେଇ ଯାଇଥିଲେ ମୁଁ କହିବା କଥା ତମେ ଠାକୁରଙ୍କ ଜାଗାରେ ଚୋରି କରିକି ନବା କଥା କି।
ହେ ପାଇ କି ନେଇଥିଲା?
ଚୋର ମାନେ ଠାକୁରଙ୍କ ଯୋଉ ସୁନା ନାଗମୂର୍ତ୍ତି ଅଛି ହେଲା କି ହେଠି। ହଟକେଶ୍ଵରଙ୍କ ମନ୍ଦିର ବାଘମାରି‌।
ହଁ ହଁ।
ଅଟ୍ରିଟା ହଟକେଶ୍ୱର ମନ୍ଦିର ଏଇଟା ସବୁ ଫେମସ ହେଇଠି ନା ଆଉ ତାପରେ ହେଠୁ ଚୋରି କରିକି ଯଦି ଚୋର ନେଇ ଯାଇଥିଲେ କହୁଛନ୍ତି ଅଳ୍ପ ଦିନ କେ ନୁହଁ ଏଇ ଚୋରର ପୁଅ ମରିଗଲା ଯେ ନେଇଥିଲା ଆଉ ଜଣେ ଯୋଉ ଚୋର ଟା ତାର ବି ଏମିତି ପୁଅ ନା ଝିଅ କିଏ ଗୋଟେ ମରିଗଲା ଏମିତି ସବୁ ମରାହଜା ହେଲେ ଯେମିତି ସେ କହିଲେ କି ମାନେ ଠାକୁରଙ୍କର ଯିଏ ନେଇଥିଲା ସିଏ କହିଲା ନା ଗଲା ଜିଏ ନେଇଥିବ ତା ବଂଶ ବୁଡିଯିବ। ଆଉ ଯାହାଲେ ଯୋଉ ଲୋକ ନେଇଥିଲା ତା ବଂଶ ତା ପୁଅ କି ନାଇଁ?
ହଁ।
ଯାହେଲେ ଠାକୁରଙ୍କର ଜିନିଷ ଏମିତି ନେବା କଥା କି? କିନ୍ତୁ ଠାକୁର ମୁଁ ମୁ କିନ୍ତୁ ଥରେ ଭାବିଲି ମୁଁ ଠାକୁରଙ୍କ ଜିନିଷ ନବା କଥା ନୁହଁ ଠାକୁର ଯେତେବେଳେ ଚୋରି କଲା ସତରେ ଯଦି ନାଗସାପ ହେଇଯାଇଥାନ୍ତେ ସେ ଆଣି ପାରିଥାନ୍ତା?
ହଁ।
ଆର୍ ତାପରେ ବି ଯିଏ ଚୋରି କରୁଛି ସିଏ କହୁଛି ହେ ପ୍ରଭୁ ଆମକୁ ରକ୍ଷା କର ଠାକୁର ତାକୁ ରକ୍ଷା କରିବେ ନା ନାଇଁ? ଠାକୁର ତାକୁ ବି ରକ୍ଷା କରିବେ କି ନାହିଁ?
ହୁଁ।
ସେଥିପାଇଁ ଠାକୁର କିଛି ବି କରିପାରନ୍ତିନି। ଚୋର ଖୁସିରେ ଖୁସିରେ ଚୋରି କରିକି ଆଣିକି ଆସିଛି ହେରି କିନ୍ତୁ ପରେ ଯେତେବେଳେ ମରା ହେ ତା ଫୁଣି ନେଇକି ଦେଇଦେଲେ ଜାଣିଛ କି ନାହିଁ?
ଦେଇଦେଲିି ପୁଣି ଜାଣିଲି ନା ଆ ପୁଣି ମରାମରି ହେଇଗଲିଣିି ସବୁ ତାହଲେ ଆହୁରି ମତେ ହେଇ କଣ?
କାଳେ ଆଉ କି ମୁଁ କାଳେ ନିଜ ମରିଯିବି ଚୋରି କରିପାରିବିନି ଆଉ।
ହଁ ହଁ।
ଏମତି ହେଇକି ଦେଇ ଦେଇେକି ତାପରେ ସେଇଠୁ ଆସିଛନ୍ତିଠୁ ଯାଇକି ୲
ହୁଁ ହୁଁ।
ଏମିତି ବି ଠାକୁରଙ୍କ ଜାଗାରୁ ଚୋରି କରିବା କଥା ବି ନୁହେଁ।
ଦିଦି ଚୋର ମାନେ କଣ? ଚୋର ମାନେ କଣ ଦେଖି ତାଙ୍କ ତେ ଲୋଭ ଲାଗେ ତାଙ୍କେ ଚୋରି ପଳେଇଲେ।
ଏଇ ମନ୍ଦିରରୁ ହଉ କି ଯେ କୌଣସି ଲୋକର ଘର ବି ହଉ କି ଗୋଟେ ଲୋକଟେ ଖଟିକି ଯାହା ବି କରିଛି। ତମେ ଯିବ ରାତିକେ କଳାକନା ବୁଲେଇ ଦେଇକି ଆସିବ ଆଉ କଣ?
ହୁଁ ସିଏ ପଛାଆଡେ ମୁଣ୍ଡ ପିଟି ପିଟି ମରୁ।
ହଁ ହଁ ସେମାନେ ଆମନଙ୍କର କଣ ଯାଉଛି?
ତାକେ କଣ ଦେଖୁଛ ନା କଣ ତାର କ ହେଲା କଣ ନାଇଁ? କି ସେ କୋଉ ଦିନ ରଖିଥିଲା କି ଏ ସବୁ ସୁନା ରୂପା?
ସେୟପରା।
ସିଏ ଯାଇ କଳାକନା ବୁଲେଇ ଦେଇ ପଳେଇ ଆଇଲା ସେତ କୋଟିପତି ହେଇଗଲା ଆଉ କିଏ ଗରିବ ହେଲେ କଣଅଛି?
ହୁଁ ତାଙ୍କ ମାନଙ୍କର କଣ ଯାଉଛି?
ହୁଁ ତାଙ୍କ ଭାବନା ସେୟା, ନିଜେ ବଞ୍ଚିଲେ ବାପର ନାଁ।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
ଆଜିକାଲି ସମସ୍ତେ ସ୍ଵାର୍ଥପର।
ହୁଁ ନିଜ ସ୍ୱାର୍ଥ ପାଇଁ ଲୋକ କିଛି ବି କରିପାରନ୍ତି।
ବିନା ଶ୍ଵାର୍ଥରେ କିଏ କାରଣ କାହା ଦରକାର କଣ ଦରକାର କିଏ କାହା ସହ କଥା ହଉଛି କି ଆ? ବାଟରେ ଯାଉଥିଲେ ପୁରା ଏବେ ବା କାଲି ଆମେ
ମରିକି ପଡ଼ିଥିଲେ ବା ଲୋକ ଅନଉନାହାନ୍ତି।
ମାନେ ଗୋଟେ ଗାଡ଼ି ଆକ୍ସିଡେଣ୍ଟ ହେଇଚି ଆଜି। ସିଏ ମାନେ ଲୋକ ଟା ପୁରା ମ ମାନେ ମଲା ଅବସ୍ଥାରେ ଆଗେ ପଡିଛି। ତାକୁ ଲୋକମାନେ ଆମ୍ବୁଲାନ୍ସ ଫୋନ ନକରି କି ମେଡିକାଲରେ ନ ନେଇ ମାନେ ଭିଡି କରିବାକୁ ଚାଲିଛନ୍ତି। କଣ କହିବା କହିଲ?
ଛି।
ହୁଁ ହୁଁ ହଉ ରଖିଦଉଛି ଆଉ।
ହଁ।